ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି?
ମୁଁ ଏବେ ବାହାରେ ବସିଛି ଆମ ଆଡେ ଟିକେ ଟିକେ ବର୍ଷା ବି ଆରମ୍ଭ ହେଇଗଲାଣି ସକାଳୁ ତ ପକେଇକି ଛାଡିଥିଲା ହେଲେ ଏବେ ଟିକେ ବର୍ଷା ହେଇଗଲାଣି ଆଉ ଆଉ ଆପଣ କଣ କରୁଛନ୍ତି?
ମେ ବି ଏଇଠୁ ବସଛୁ ବର୍ଷା ହଉଛି ଆମର ଜୋର ତ ଘରେ ବସିଛୁ ସମସ୍ତେ।
ହଁ ଆପଣଙ୍କ ଆଡେ ବି ଜୋର ବର୍ଷା ହଉଛି?
ହଁ ଲାଗି ରହିଛି ତ ବର୍ଷା ଦିନ।
ହଁ ଏ ଦିନିଆ ତ ବହୁତ ବର୍ଷା ଯୋଗୁ ଘରୁ ବି ବାହାରେ
ବାହାରି ହେଉନି।
ହୁଁ ହଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଆମେ ବୋଉ ମୁଁ ଅଛୁ ପୁଅ ତ କଲେଜ ଯାଇଛି ଭାରି ବାପା ତ ବାହାରୁ ରହୁଛନ୍ତି ତ ବୋଉ ଉଁ ଟିଭି ଦେଖୁଛି ମୁଁ ଏଠି ବସିଛିି ଆଉ
ହଁ ଖାଇବା ପିବା ସରିଲାଣି?
ଖାଇବା ଆମେ ପଖାଳ ଖାଇଥିଲୁ ଦଶଟା ବେଳେ ପଖାଳ ଆଉ ଛତୁ ଭଜା ପଖାଳ ଖାଇଥିଲୁ ଆ ଏବେ ଗରମ ଭାତ ଖିଆ ହେଇନି। ଖାଇବୁ ଆଉ ବାରଟା ଗୋଟେ ବେଳକୁ ଖାଇବୁ। ଟାଇମ ହେଇନି ହୁଁ। ଆପଣ? ଖାଇସାରିଲେଣି?
ହଁ ମୁଁ ତ ସବୁବେଳେ ପଖାଳ ତ ମୁଁ ଖାଇଦିଏ ହେଲେ କିନ୍ତୁଁ ମୁଁ ଏଇ ଦଶଟା ସାଢ଼େ ଦଶଟା କଣ ପଖାଳ ଖାଇଦିଏ ତାହେଲେ ବର୍ଷା ଆଜି ଯେହେତୁ ଟିକେ ସକାଳୁ ପକେଇ ଦଉଛି ତ ପଖାଳ ଟା ମୁ ଆଜି ଖାଇନି। ମୋ ଦେହ ଖରାପ ହେଇଯିବ ଏ କଣ ତ ମୁଁ ସକାଳୁ ଖାଇ ଦେଇଥିଲି ଯେହେତୁ ବର୍ଷା ଟା ପକଉଛିି ଘରେ ଟିକେ ଚା କରିଦେଇଥିଲେ ତମ ଚା ବିସ୍ଟ ଖାଇ ଦେଇଥିଲି ଆଉ।
ହୁଁ
ଆଉ ଆପଣ ଭାତ ଖାଇଥିବେ ନା?
ହୁଁ ଭାତ ଖାଇଥିଲି ଦେହ ଭଲ ଅଛି ଘରେ ବି ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ଆମ ଘରେ ବି ସମସ୍ତେ ଠିକ ଠାକ୍ ଅଛନ୍ତି।
ଆଚ୍ଛା
ଏ ପାଗରେ ସବୁ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ହଇ ପାଗରେ ବର୍ଷା ପାଗରେ ତ ଟୋଟାଲି ବାହାରକୁ ଯିବା ପାଇଁ ଭଲ ଲାଗେନି ଖାଲି ଉ ଘରେ ବସିବେ। ଟିଭି ଦେଖୁ ଏମତି ଯଦି ଜାଣିଥିବ ବର୍ଷା ପାଗରେ ତ ଖାଇବା ପାଇଁ ଭଲ ଲାଗେ ସେ ଛ ଛଣାଛୁଣି ସେ ପକୁଡି ହଉ ଉ ଚାହା ହଉ ଏଇରା ସବୁ ଭଲ ଲାଗେ ତ ଆମେ ବସିକି ଟିଭିି ଦେଖିକି ସେଇଟା ଖାଇଥାଉ ଖରାବେଳେ ଏମତି ଟାଇମ ପାସ୍ କରିଦଉ ନିଦ ତ ହୁଏନି ଖରା ବେଳ ଟାଇମ ଟା। ବର୍ଷା ଯେହେତୁ ହୁଏନା
ହଁ ତାପରେ ବି ଲାଇନ ବି ରୋହେନି ଆମ ଆଡେ ତ ବର୍ଷା ଆ ମୁ ହେଇ ଗଲି ଟିକେ ଯଦି ଘଡଘଡି ମାରିଲା ଆ ଲାଇନ ବି ଟିକେ କଟିିଯାଏ।
ହଁ।
ଏମିତି ସବୁ ଆଉ କଣ।
ବାପା କଣ କରନ୍ତି ବ୍ୟବସାୟ କରନ୍ତି ଆଉ। କି
ହଁ ବାପା ଉଁ ଭୁବନେଶ୍ୱରରେ ଗୋଦାମ ରେ ଅଛନ୍ତି କାମ କରୁଛନ୍ତି ସେଠି ଆଉ ସେଠି ହୁଁ। ଆଉ ଆପଣଙ୍କ ଗାଁ କେମିତି ଆପଣଙ୍କ ଗାଁ ବିଷୟରେ କିଛି କୁହନ୍ତୁ ଗାଁରେ ସବୁ କଣ, କଣ ଅଛି।
ହଁ ଆମ ଗାଁ ତ ବହୁତ ଭଲ ମାନେ ମତେ ଆମ ଗାଁ ଛାଡିକି ଆଉ କୁଆଡେ ବି ଯିବାକୁ ଇଛା ହୁଏନି ଯଦି ଆାମ ଘର ମାଉସୀ ଘର ପିସି ଘର ଗଲେ ବି ଆମ ଘରକୁ ମାନେ କେତେବେଳେ ଆସିବି କେତେବେଳେ ଆସିବି ଏମିତି ବି ହୁଏ। ହଁ ଆମ ଗାଁରେ ବହୁତ କିଛି ଅଛି। ସ୍କୁଲ କଲେଜ ପିଲାମାନଙ୍କ ପାଇଁ ପାଠ ପଢିବା ପାଇଁ ବ୍ୟବସ୍ଥା ତ ବହୁତ ଭଲ ଅଛି ସ୍କୁଲ କଲେଜ ହେଇଯାଇଛି ଆଉ ଆମର ପାର୍କ। ବି ହେଇଛି ପିଲାମାନେ ଖେଳିବେ ଆଉ ବ୍ୟାୟାମ ବି କରିପାରିବେ ବଡ ମାନେ ବି ଯାଇକି ସେଠି ବସି ପାରିବେ। ସେଇଠି ଆମ ଗାଁରେ ତ ବହୁତ ମନ୍ଦିର ଅଛି ମାନେ ସମସ୍ତଙ୍କ ସବୁ ଦେ ଦେବା ଦେବୀଙ୍କର ପ୍ରାୟ କହିବାକୁ ଗଲେ ଆମ ଗାଁ ରେ ସବୁ ଅଛି। ଆଉ ଭଗବାନ କୁ ଯାଇଁକି ସମସ୍ତେ ସେ ପୂଜା ପାଇ କରନ୍ତି ଆମ ଗାଁରେ ବି ବିଭିନ୍ନ ପ୍ରକାର ପର୍ବ ବି ପାଳନ କରନ୍ତି। ସେଇଥିପାଇଁ ଆମ ଗାଁ ଟା ମତେ ବହୁତୁ ଭଲ ଲାଗେ। ଆଉ ଆପଣଙ୍କ ଗାଁରେ ସବୁ ହଁ, ହଁ ସବୁ ମନ୍ଦିର ମୁ ଯାଏ ସବୁବେଳେ ତ ଯାଇ ହୁଏନି କିନ୍ତୁ କିଛି ପର୍ବପର୍ବାଣିୀ ପଡିଲେ ତ ହେଟା ସମସ୍ତେ ଯାଆନ୍ତି। ତ ମୁଁ ବି ଯାଏ ଖାଲି ଟାଇମରେ ବି ଯେବେ ଇଛା ହେଇଥିବ କେତେବେଳେ ସାଙ୍ଗମାନେ ମିଶିକି ଯଦି କଥା ହଉଥିବୁ ଗୋଟେ ଉଠିବ ହଁ ଠାକୁରଙ୍କ ପାଖକୁ ଯିବା କି ମାଆଙ୍କ ପା ପାଖକୁ ଯିବା ତ ଆମେ ଯାଉ ମନ୍ଦିରକୁ। ମାଙ୍କୁ ଦର୍ଶନ କରିକି ଆସଚୁ।
କି କି ସବୁ ମନ୍ଦିର ଅଛି କୋଉ ଭଗବାନଙ୍କର?
ଆମର ଶିବ ମନ୍ଦିର ଅଛି, ଆଉ ଚଣ୍ଡି ମନ୍ଦିର ଅଛି। ମଙ୍ଗଳା ମନ୍ଦିର ଆଉ ମା ବୁଢ଼ୀ ଠାକୁରାଣୀ ସେପଟେ ଅଛନ୍ତି। ଟିକେ ଦୁର କିନ୍ତୁ ସେଠିକି ବି ଲୋକ ଲୋକମାନେ ଯାଆନ୍ତି ସଂକ୍ରାନ୍ତି ସଂକ୍ରାନ୍ତି ପୂଜା ହୁଏ ଆଉ ତାରିଣୀ ମନ୍ଦିର ବି ଅଛି। ଜଗନ୍ନାଥ ମନ୍ଦିର ତ ଏବେ ଏବେ ତିଆରି ହଉଛନ୍ତି ଆଉ। ଓ ଠାକୁର ପୂଜା ପାଉଛନ୍ତି ହେଲେ ଗୋଟେ ଜାଗାରେ ଠାକୁ ଠାକୁରଙ୍କ ମନ୍ଦିର ତିଆରି ହଉଛି। ଆଉ ଆମର ତାରିଣୀ ମନ୍ଦିର ବି ଅଛି, ହନୁମାନ ମନ୍ଦିର ଆମର। ଜଙ୍ଗଲ ଆଡେ ଅଛି ମାନେ ସେପଟୁ ଠାକୁର ନିଜେ ବାହାରିଥିଲେ ତ ଆମର ଏଇ ଯୁବ ସଂଘ ପିଲା ସେମାନେ ତାଙ୍କୁ ସେଠି ଗୋଟେ ମାନେ ଛୋଟ ମନ୍ଦିର କରିକି ସେଇଠି ତାଙ୍କୁ ପୂଜା କରୁଛନ୍ତି ସଂକ୍ରାନ୍ତି କି ସଂକ୍ରାନ୍ତି ପୂଜା ହୁଏ। ଏମିତି ସବୁ ଚାଲିଛି ଆଉ। ଆ ଆପଣଙ୍କ ହଁ। ଆଉ ଆପଣଙ୍କ ଗାଁ, ପରିବେଶ, ପରିବାରର ଲୋ ସାହି ପଡିଶା କେମିତି କଣ ସବୁ ଭଲ?
ହଁ। ଆମ ସାହି ପଡିଶା ଘର ଲୋକ ସମସ୍ତେ ବହୁତ ଭଲ, ଗାଁ ବି ବହୁତ ଭଲ ଆମ ଗାଁ ରେ ବି ସେମତି ବହୁତ ସାରା ମନ୍ଦିର ଅଛି ଦେବ ଦେବ ଙ୍କର। ଯେମିତି କହିଲେ ଆପଣ ଶିବ ମନ୍ଦିର ହଉ ମଙ୍ଗଳ ମନ୍ଦିର ଆମ ଗାଁରେ ଅଛି।
ହୁଁ ଗାଁରେ ମନ୍ଦିର ରହିଲେ ମାନେ ଦର୍ଶନ କରିବାକୁ ଟିକେ ଭଲ ଲାଗେ। ଭଲ ସୁବିଧା ବି ଗୋଟେ ଗୋଟେ ଗାଁ ରେ ବି ମାନେ ମନ୍ଦିର ନ ଥିବାରୁ ସେମାନେ ଅନ୍ୟ ଗାଁକୁ ବି ଯାଇ
ଅନ୍ୟ ଗାଁକୁ ଯାନ୍ତି। ମେନ୍ କଥା ହେଲା ଆମ ମନ୍ଦିର ମାନେ ଗାଁ ରେ ଟୋଟାଲି ମାନେ ଆମ ସାହି ହିଁ ମନ୍ଦିର ସବୁ ପ୍ରାୟ କହିବାକୁ ଗଲେ ସବୁ ମ ମନ୍ଦିର ଆମ ମ ସାଇପଟେ ରହିଯାଉଛି। ତ ଭଲ ଲାଗେ, ଯେତେବେଳେ ସବୁଅସ୍ ସମସ୍ତେ ଲୋକ ଆମ ସାହିପଟେ ଆସନ୍ତି ଦର୍ଶନ କରି ବହୁତ ଭଲ ଲାଗେ ନହିଁ। ଆସୁଛନ୍ତି ତ ଭଲ ଲାଗେ।
ତମ ଗାଁରେ ଯୋଉ ଯାତ୍ରା ହୁଏ ମାନେ ମେଳା କିଛି ବସେ ତ ସେଇଟା କୋଉଠି ବସେ? ମାନେ କିଛି ଗୋଟେ ବଡ
ସେଇ ମ ହଁ ଆମ ମୂଚ ଚଣ୍ଡି ମନ୍ଦିର ପାଖରେ ବହୁତ ବଡ ଜାଗାଟି ଅଛି ମକର ସଂକ୍ରାନ୍ତି ଜାଣିି ଥିବେ ସେଇଠି ବହୁତ ବଡ ମେଳାଟି ହୁଏ। ଉଁ ଗୁଡ଼ି ଉଡା ପର୍ବ। ସମସ୍ତେ ଛୋଟ ଛୋଟ ପିଲା ସମସ୍ତେ ଯାଆନ୍ତି। ଗୋଡି ମତେ ଗୋଡି ଉଡେଇ ଆସେନି ଆମ ପୁଅ ଅଛି ସେ ଗୋଡି ଉଡାଏ। ମୁଁ ଖାଲି ତ ପାଖରେ ଠିଆଇକି ଗୁ । ଯୋଉ ସୂତା ଟା ଯେମିତି ନଟି ତାକୁ ଧରିଥାଏ ଖାଲି, ମୁଁ ଖାଲି ଖୁସି ହଉଥାଏ।
ଆଗରୁ ଯେତେ ଗୁଡି ଉଡଉଥିଲେ ପିଲା ଏବେ ଆଉ ସେତେ ସେମିତି ଗୁଡି ଫୁଡି କେହି ଉଡଉନାହାନ୍ତି ବେଶି। ମାନେ ଆକାଶରେ ସେମତି କାଁ ଭାଁ ଦେଖିବାକୁ ମିଳେ, ହୁଁ।
ସେ ଯୋଉ ମଜା ଥାଏ ଏବେ ଆଉନାହିଁ। ଯୋଉ ମୋବାଇଲ ନଥିଲା ନା ଏବେ। ତ ମୋବାଇଲ ସମସ୍ତେ ପ୍ରାୟ ମୋବାଇଲ ସମସ୍ତେ ଧରଲେ। ତ ଆଉ କିଏ? ଖେଳ ଆମେ ଆମ ଟାଇମ ଆମେ ଯେତେବେଳେ ଛୋଟ ଥିଲୁ। ସବୁ ପ୍ରକାର ଖେଳ ବହୁତ ପ୍ରକାର ଖେଳ ଖେଳିଚୁ ତ ଏବେ ଯୋଉ ଛୋଟ ପିଲାଙ୍କୁ ଆମେ ଏବେ ଦେଖୁଛୁ ମାନେ ଖେଳ ଆପେକ୍ଷା ସବୁ ମୋବାଇଲ ହାତରେ ଦେଖିବେ ମୁଁ ମୋବାଇଲ ରେ ଗେମ ଖେଳାହଉଛି।
ମାନେ ପିଲା ବି ମୁଁ ପାଠ ନ ପଢିଛିି ମୋବାଇଲ ଉପରେ ଆଗ ତାଙ୍କ ଧ୍ୟାନ ରହୁଛି। ତ ଆପଣଙ୍କ ଘରେ ଯିଏ ବି ପିଲା ଥିବେ ତାଙ୍କୁ ଟିକେ ମୋବାଇଲଠୁ ଦୂରେଇ କି ରଖିବେ କାହିଁକି ନା ଆଖି ବି ପ୍ରାୟ ପିଲା ମାନଙ୍କର ନାଲି ପଡି ଯାଉଛି ଏବେ ତ ପ୍ରାୟ ଲୋକ ମାନେ ପିଲାମାନଙ୍କୁ ଦେଖିବେ ପାଠ ପଢା ପିଲାମାନଙ୍କୁ ଚଷମା ଗୋଟେ ଗୋଟେ ସମସ୍ତେ ପିନ୍ଧିଥିବେ। ନା ନା ଏଇଟା ଟିକେ ବେଶୀ ସେ ଟାଇମ ମୋବାଇଲ ଦେଖିବାର ଅସୁବିଧା ହଉଛି। ଆଉ ପିଲାମାନଙ୍କର ସ୍ମରଣ ଶକ୍ତି ବି କମି ଯାଉଛି। ଏଇ ମୋବାଇଲ ପାଇଁ ଆଉ ଆପଣ ବେଶି ମୋବାଇଲ ଦେଖନ୍ତି?
ନାଇଁ ନାଇଁ ଏମତି କାମ ପଡିଲେ ଟିକେ ହଲକା ନହେଲେ ବେ ଶୀତ ନାଇଁ ଆମେ ଘର କାମରେ ସବୁ ଲିଙ୍କ ରହିଲୁ କେତେବେଳେ ଟିକେ ଫ୍ରି ହେଲେ ଦେଖିଲୁ ନହେଲେ ନାଇଁ ଏତେ ବି ହୁଁ।
ତାପରେ ପିଲାମାନେ ଖେଳକୁଦରେ ବେଳେ ବେଳେ ଛାଡି ଦେଇକି ମୋବାଇଲରେ ବ୍ୟସ୍ତ ରହିଯାଉଛନ୍ତି।
ହୁଁ।
ଏହା ଦ୍ବାରା ସେମାନଙ୍କର ମାନେ ଶରୀରର ଅଙ୍ଗ ଯୋଉ ଦେହର ସବୁ ବେଳେ ବେଳେ ବି ଗୋଡ ହଉ ବିନ୍ଧା ଆଉ ଅଣ୍ଟା ପିଠି ହଉ ଏମିତି ସବୁ ବିଭିନ୍ନ ପ୍ରକାର ରୋଗ ବାହାରି ପଡୁଛି।
ହୁଁ।
ଆପଣଙ୍କ ଘରେ କିଏ ମାନେ ଜେଜେବାପା ଜେଜେମା ଅଛନ୍ତି?
ନାଇଁ ନାଇଁ ଜେଜେବାପା ଜେଜେମା କେହି ନାହାନ୍ତି ଆମେ ତ ଜେଜେବାପାଙ୍କୁ ଦେଖିନୁ। ବାପା ବହୁତ ଛୋଟ ଥିଲେ ଜେଜେବାପା ଚାଲି ଯାଇଛନ୍ତି ତା ଜେଜେମା ଏବେ ପାଞ୍ଚ ବର୍ଷ ହେଲା ଗଲେଣି ଜେଜେମାଙ୍କୁ ଦେଖିଛୁ ଜେଜେପାଙ୍କୁ ଦେଖି
ଆପଣ ଥିଲାବେଳେ ମାନେ ପାଞ୍ଚ ବର୍ଷ ପୂର୍ବରୁ ଜେଜେମା ଥିଲାବେଳେ ଜେଜେମାଙ୍କର ମାନେ ସେବା କରିଛନ୍ତି?
ହଁ ସେବା ବହୁତ କରୁ। ସେ ସବୁ ପ୍ରକାର ସେବା କରୁ ସେ ଯୋଉ ଜିନିଷ ଏଇଟା ଆଣ ମା ଯାଇକି ଦୋକାନରୁ ବି ତା ପାଇଁ ଜିନିଷ ଆଣିଛୁ ଯେପରି ତାଙ୍କୁ ଦେହ ଖରାପ ପିଲେ ଘସି ମୋଡିଦବୁ ତାଙ୍କ ପାଇଁ ଖାଇବା ବାବା ଏଠି ଦେହ ଖରାପ ତାଙ୍କ ଯେତେବେଳେ ଅଧିକ ହେଇଥିଲା ତାଙ୍କୁ ଖୁଆଇବି ଦଉଥିଲୁ ଆମେ।
ହୁଁ। ମୁଁ ବି ଯେତେବେଳେ ଛୋଟ ଥିଲି ମୁଁ ଜେଜେବାପା ଜେଜେମା ତ ଏବେ ବି ନାହାନ୍ତି ସେ ଚାଲିଗଲେଣି ଆଗ ଜେଜେବାପା ଚାଲିଗଲେ ତାପରେ ଜେଜେମା ହେଲେ ଜେଜେମା ଥିଲାବେଳେ ତାଙ୍କୁ ପଠାଏ ମୁଁ ସେତେବେଳେ ଛୋଟଟେ ଥିଲି ଖାଇବା ଧରିକି ମାଡିିଯାଏ। ତା ପାଇଁ ପାନ ଆଣିବି ଗୁଆ ଗୁଣ୍ଡି ପାନ ପାଇଁ ତ ତା ପାଇଁ ମୁଁ ସବୁ ଜିନିଷ ଆଣିବି ମାନେ କିଛି ମଲମ ହଉ ଏମିତି ବି ଯାଇକି ମୁଁ ଆଣିଦିଏ ଆଉ ତା ତା ଗୋଡ ବି ମୋଡିଦିଏ। ସେ ପାଣି ଫାଣି ତାକୁ ଆଣିକି ବି ଦିଏ।
ଆକ୍ଚୁଆଲି ସେ ବୁଢ଼ା ବୁଢ଼ୀରେ ଲୋକଙ୍କ ସେବା କରିବାଟା ହିଁ ବହୁତ ଭଲ ଭଲ ହୋଇଥାଏ। କୁହନ୍ତି ସେଇ ଟାଇମରେ ବୁଢା ବୁଢୀ ଟାଇମରେ
ମାନେ ମୋବାଇଲ ଦେଖୁଥିବେ କି ପିଲାମାନଙ୍କୁ ସାଙ୍ଗମାନଙ୍କ ସହିତ ବ୍ୟସ୍ତ ଥିବେ ବଡ ମାନେ ଡାକିଲେ ବି ଶୁଣିବେନି।
ନାଇଁ ନାଇଁ ସେମିତି ଟୋଟାଲି କରିବା କଥା ନୁହଁ ବହୁତ ଖରାପ। ସେ ବୁଢା ବୁଢୀ ସେମାନେ ହେଲେଣି ତାଙ୍କ ସେବା କରି ଆମ ସମାଜ ପାଇଁ ଏବେ ତ ଉଁ ବୋଉ ମାନେ ଅଛନ୍ତି ଶାଶୁ ଶଶୁରଙ୍କୁ ବୃଦ୍ଧାଆଶ୍ରମରେ ବି
ହଁ କିନ୍ତୁ ଏଠି କରିବା କଥା ଜନ୍ମ କରିଛନ୍ତି ତାଙ୍କ ସେବା ତ କରିବାକୁ
ନିହାତି କରିବା କଥା। ଆଚ୍ଛା ହଉ ଆପଣ ଯାନ୍ତୁ କଣ କରନ୍ତୁ ମୁଁ ଟିକେ ପରେ କରୁଚି ଆପଣଙ୍କ ପାଖକୁ
ଠିକ୍ ଅଛି ନମସ୍କାର।
ନା ନମସ୍କାର୍।